ହ୍ୟାଲୋ।
ହଁ।
କଣ କରୁଚନ୍ତି?
ବସଚୁ।
ଖାଇସାରିଲେଣି?
ହଁ।
ସନ୍ଧ୍ୟାରେ କଣ ଖାଇଛନ୍ତି?
ସନ୍ଧ୍ୟାରେ ଖାଇଥିଲୁ ବିସ୍କୁଟ, ମିଶ୍ଚର। ବିସ୍କୁଟ୍, ମିକ୍ଚର ଖାଇଥିଲୁ।
ଭଲ ଅଛନ୍ତି?
ହଁ।
ଆପଣ ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ଅଛନ୍ତି ଭଲ।
ଆପଣ ଏବେ କଣ କରୁଛନ୍ତି? ମାନେ ପଢୁଛନ୍ତି ନା କଣ କାମ କରୁଛନ୍ତି ନା କଣ?
ନା, ମୁଁ ଜବ୍ କରୁଛି।
ଜବ କରୁଚନ୍ତି?
ହଁ।
ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ୍ତି?
ବାପା, ବୋଉ, ଭାଇ
ଆପଣ ସାନ?
ନା ମୁଁ ବଡ଼।
ସାନ ଭାଇ ଅଛନ୍ତି?
ହୁଁ।
ଆଛା, ସେ କୋଉଥିରେ ପଢୁଛନ୍ତି?
ସିଏ ବି ଯବ କରୁଛନ୍ତି।
ଜବ୍ କରୁଛନ୍ତି?
ହୁଁ।
ଆଚ୍ଛା, ଆଉ ଆପଣଙ୍କ ଆଡେ ବର୍ଷା ହେଇଥିଲା?
କଣ କହିଲେ?
ମୁଁ କହିଲି ଆପଣଙ୍କ ଆଡେ ବର୍ଷା ହେଇଥିଲା?
ହଁ ବର୍ଷା ଏ ସନ୍ଧ୍ୟା ବେଳକୁ ହେଇଥିଲା, ୟା ସହିତ ଶହେ ଟଙ୍କା ଦଉନାହାନ୍ତି ଫୋନ୍ ପେ କରିଦିଅନ୍ତି।
ଲା ଲାଇନ କଟି ଯାଇଛି ନା ଲାଇନ ଅଛି?
ମୁଁ ତ ଏବେ ପ୍ଲାଣ୍ଟ ରେ ଅଛି ଲାଇନ କଥା ତ କହିପାରିବିନି।
ଆଚ୍ଛା, ଆପଣ ପ୍ଲାଣ୍ଟରେ କାମ କରନ୍ତି।
ହଁ।
ହଁ ଆପଣଙ୍କ ବାପା କଣ କରନ୍ତି?
ବାପା କଣ୍ଟ୍ରାକ୍ଟି କରନ୍ତି।
କଣ୍ଟ୍ରାକ୍ଟ କରନ୍ତି?
ହୁଁ।
ମା ଘରେ।
ହଁ।
ଆଉ ଆପଣଙ୍କର ପିଲାଦିନ କିଛି କଥା କୁହନ୍ତୁ?
ପିଲାଦାନ କଥା କଣ କହିବି ଆଉ। ବହୁତ ଚଗଲା ଥିଲି, ତାପରେ ଜିମେଦାରି ଆସିଲା ପରେ ସବୁ ବଦଳିଗଲା ଆଉ।
ଓହୋ ବହୁତ ଚଗଲା ଥିଲେ, ଏବେ ସାନ୍ ତହିଗଲେଣି।
ଆଚ୍ଛା ଭଲ କଥା। ସବୁଥିରେ ଲାଗୁଥିବେ ଦୁଷ୍ଟ ହଉଥିବେ ଆଉ। ମୋର ବି ଛୋଟ ଛୋଟ ପିଲା ଦି ଜଣ ଅଛନ୍ତି ସିଏ ବି ବହୁତ ଦୁଷ୍ଟ ହଉଛନ୍ତି। ଆମେ ତାଙ୍କ ଷ୍ଟେଜ ରେ ଯେତେବେଳେ ଥିଲେ ଦୁସ୍ ଷ୍ଟ ହେଉଥିଲେ, ଏବେ ଆମର ପିଲା ଆସିଗଲେଣି ସେମାନେ ବି ଏଥର ଏ ଏତେ ଦୁଷ୍ଟ ହଉଛନ୍ତି ମୁଣ୍ଡ ପୁରା ଖରାପ କରିଦଉଛନ୍ତି। ଏତେ ଚଗଲା ସବୁଥିରେ ମାନେ ହାତ ଗୋଡ କଥା କହୁଛି। ସବୁଥିରେ ଲାଗୁଛନ୍ତି ମାନେ, ମାନେ ରଖେଇ ବସେଇ ଦଉନା ହଁ। ଖାଇ ଏଇତ ବର୍ଷା ପାଗ ତ ବେଶୀ ମାନେ ଏଥି ପାଣି କାଦୁଅ ଯଉଠି ଦେଖୁଛି ମୋ ପୁଅ ଖାଲି ଡେଇନା ଖାଲି ଉଁ କାଦୁଅ ହେଇଯାଉଛି। ସେ ଥଣ୍ଡା ଜର ସେ ବହୁତ ଦୁନିଆ ଯାଙ୍କର କଥା। ଥଣ୍ଡା ଜର ହବ, ହେଠୁ ଝାଡା ବାନ୍ତି ହବ, ଏବେ ତ ହଁ ଋତୁ ପରିବର୍ତ୍ତନ ହେଲାଣି ନା ଖରା ଦିନ ହେଇଥିଲା ଏବେ ବର୍ଷା ଦିନ ହେଲା। ତ ସମସ୍ତ ପୁର ଅଣ୍ଡ ରହିବି ପଡିଲେ ଭାରି ଅସୁବିଧା ବି
ହଁ।
ଲାଇନ ତ ନଥିଲା ଏବେ ଲାଇନ ହିଁ ଆସୁଚି। ଛୁଆ ତ ଭାରି କାଲୁଚନ୍ତି ଲାଇନ ନଥିଲେ ଅନ୍ଧାରକୁ ଡରୁଚନ୍ତି ନା। ସେ ଜମା ରହୁନାହାନ୍ତି ଖାଲି କାନ୍ଦୁଚନ୍ତି ବସିକିନା। ଆଉ ଆପଣଙ୍କର ଭଉଣୀ ନାହାନ୍ତି?
ନାଁ।
ହ୍ୟାଲୋ। ହ୍ୟାଲୋ।
ହାଲୋ।
ହଁ ଶୁବା ଯାଉଚି ଆପଣଙ୍କ କଥା। ଲେ ଆପଣ ଆମର ଚାଷ କରୁଚନ୍ତି ବାବା ଆମର ଚାଷ କରନ୍ତି ସବୁ ଧାନ ଚାଷ କରନ୍ତି ତା ସହିତ ଆଳୁ କରନ୍ତି ବିରି ମୁଗ କୋଳଥ ଏସବୁ ବି ଚାଷ ଚାଷ କରନ୍ତି। ନେଇକିନା ହାଟରେ ବିକ୍ରି ବି କରନ୍ତି। ଆପଣଙ୍କର ଆଡେ କଣ କଣ ସବୁ ଚାଷ ହୁଏ?
ଚାଷ ଆମ ଆଡେ ବିରି ଆଉ ମୁଗ ଧାନ।
ବିରି ମୁଗ ଧାନ।
ହଁ ଆଉ ଏଇ ପନିପରିବା ସବୁ?
ଉଁ ହୁଁ। ସବୁ ହଲ୍ ଚଲର ଥିବ ନେଇକିନା ଦଉଥିବେ?
କଣ କହିଲେ?
ମୁଁ କହିଲି ହୋଲସେଲର ଦୋକାନରେ ଦଉଥିବେ?
ହଁ।
ହୁଁ ଆପଣ ବାଡିରେ କଣ ଲଗାନ୍ତି ନା?
ହଁ ବାରିରେ ଲଗା ହେଇଚି।
କଣ ସବୁ ଲଗେଇଚନ୍ତି?
ସେ ଲାଗିଚି ଭେଣ୍ଡି, ବାଇଗଣ, ବରଗୁଡି, ଲଙ୍କା।
ଭଲ କଥା ନିଜ ବାଡିରେ ଲଗେଇକିନା ଖାଇବ ପୁରା ଦେଶୀ ଜିନିଷ। ଭଲ ଆଉ ଏବେ ତ ସବୁ ସାର ଔଷଧ ପଡିକିନା ଆସୁଚି। ମାନେ ସେସବୁ ମାନେ ରୋଗକୁ ନିମନ୍ତ୍ରଣ କରିବା କଥା। ଏବେ ତ ବେଶୀ ମାନେ ଲୋକମାନେ ଅଶୀ ବର୍ଷର ଉପରକୁ ବି ମାନେ ଆଉ ଲାଷ୍ଟିଂ କରୁନାହାନ୍ତି। ସବୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ରହି ଯାଉଚନ୍ତି। ଦେଶୀ ଆଗରୁ କଣ ଲୋକମାନେ ଦେଶୀ ଖାଦ୍ୟ ଖାଉଥିଲେ ବୋଲି ପୁରା ଶହେ ପାର ବି କରିଦଉଥିଲେ।
ହୁଁ।
ନିଜ ବାଡ଼ିରେ ଲଗେଇକି ଖାଇବା ଟା ଠିକ୍ ସବୁ ଯୋଉ ସବୁ କେମିକାଲ ଆଉ ସାରା ଔଷଧ ପ କୋଉଚନ୍ତି ସବୁ ଜିନିଷରେ ତାପରେ ବି ମାର୍କେଟରେ ବି ବହୁତ ମାନେ ରେଟ ରେ ହଉଚି ସବୁ ଜିନିଷ। ନିଜ ବାଡିରେ ଲଗେଇଲେ ଆମକୁ ସୁବିଧା ନିଜ ହାତରେ ରହିଲା କିଛି ପଇସା ବି ବଞ୍ଚିଯିବ ଆମର। ଟିକେ ଫ୍ରେଶ ଖାଇପାରିବା। ସେ ସବୁ କେତେ ଭଲ ନିଜ ବାଡିରେ ଚାଷ କଲେ ବହୁତ ଭଲ। ସେମିତି ଲଗାନ୍ତୁ ଖାଆନ୍ତୁ ଆଉ ସୁଥ ରହିଥାନ୍ତୁ ଆଉ। ଆଉ ରଥଯାତ୍ରା ଯାଉଛନ୍ତି ଦେଖିବାକୁ ପୁରୀ?
ରଥଯାତ୍ରା ନ ଗାଁ ରେ ରଥଯାତ୍ରା ହଉ ତ ଏଠି ଛୁଆଙ୍କ ସହିତ ଇଏ କରାହେଉଛି।
ଆପଣଙ୍କ ଗାଁ ରେ ହଉଛି?
ହଁ।
କେମିତି କଣ କରିବେ ସବୁ ରଥ ତିଆରି ଚାଲିଥିବ।
ହଁ ରଥ ତିଆରି ସେଭେଣ୍ଟି ଏଇଟ୍ ପରସେଣ୍ଟ କାମ ସରିଆଇଲାନି।
ଆଚ୍ଛା ଗାଁ ପିଲା ମିଶିକି ସବୁ କରୁଛନ୍ତି ଆଉ।
ହଁ।
ଆଉ ଆପଣ ରଜରେ କୁଆଡେ ଯାଇଥିଲେ ବୁଲିବାକୁ?
ରଜରେ କୁଆଡେ ଯାଇନି ଏପଟେ ଟିକେ ଡ଼ିଉଟି ରେ ରହିଯାଇଥିଲି। କୁଆଡ଼େ ବି ଏଥର ରଜଟା ବି କାଟି ପାରିଲିନି ଭଲସେ ବହୁତ ପ୍ରେସର ରହୁଛି।
କହିଲେ ରଜରେ କୁଆଡେ ଯାଇନାହାନ୍ତି।
ନାଁ।
ଆଉ ରଥ ଯାତ୍ରା କୁ ଏବେ ଏଞ୍ଜୟ୍ କରନ୍ତୁ ଆଉ।
ହଁ।
ପୁରୀ କେବେ ଆଗରୁ ଯାଇଛନ୍ତି ନା ଯାଇନାହାନ୍ତି?
ପୁରୀ ତ ମୁଁ କୋଡ଼ିଏ ପଚିଶ ଥର ଖଣ୍ଡେ ଯାଇ ସାରିଲିଣି।
ଆରେ ବା ବହୁତ ଭଲ କଥା। ସମୁଦ୍ରରେ ଲହରୀ ଭାଙ୍ଗିବାକୁ ଭଲ ଲାଗେ?
ସେଇଟା ତ ମୋର ପୁରା ଫେମସ।
ତା ସହିତ ଠାକୁରଙ୍କ ଦର୍ଶନ ବି ହେଇ ଯାଉଥିବା ଜଗା। ଜଗା ଙ୍କ ଦର୍ଶନ ଜଗନ୍ନାଥଙ୍କ ଦର୍ଶନ।
ସେଟାତ ଆଗ ତାପରେ ସମୁଦ୍ର ଟା ଇଏ।
ଜଗନ୍ନାଥଙ୍କ ଡୋରି ଯେବେ ଲାଗିବ ସେବେ ଯିବ ଆଉ।
ସେମିତି ତ କେବେ ଇଏ ହେଇନି ମୁଁ ଯେତେବେଳେ ଚାହିଁଛି ସେତେବେଳେ ଡୋରି ଲାଗି ସେ ଯେବେ ବି ଯାଇଛି ସେବେବି ଦର୍ଶ ପାଇଛି ସେମିତି କେବେ ବି ମାନେ ଯାଇକି ଫେରିକି ଆସିନି।
ଭଲ କଥା। ଆପଣ ରଥଯାତ୍ରା ଟାଇମ ରେ କେବେ ଯାଇନାହାନ୍ତି?
ନାଁ ରଥଯାତ୍ରା ଟାଇମ ରେ ଯାଇନି।
ହଁ କେବେ ଯି ଆଗକୁ ଯିବାର
ସେମିତି ପ୍ଲାନ୍ ଅଛି ଯିବା ପାଇଁ।
ଆଛା ଆଉ କୁଆଡେ କେବେ ବୁଲିବାକୁ ଯାଇଛନ୍ତି ନା ଯାଇନାହାନ୍ତି?
ହଁ ସେମିତି କେତେବେଳେ ଛୁଟି ରହିଲେ ଫ୍ୟାମିଲିଙ୍କ ସହିତ
ବୁଲିବାକୁ ଯିବେ।
ନାଁ ଯାଇଛି।
ଆଚ୍ଛା ଆଉ ରାତି ପାଇଁ କଣ ଖାଇବା ନା କୋଉଠି ଖାଇବେ?
ରାତି ପାଇଁ ଘରକୁ ଗଲେ ଖାଇବି।
ଘରେ ଆପଣ ରାତ୍ ଘରକୁ ଆସୁଛନ୍ତି କେତେବେଳେ?
ଘରକୁ ଏବେ ଟିକେ କାମ ଚାଲିଛି ବୋଲି ମତେ ରଖେଇ ଦେଇଛନ୍ତି ନାଇଁ ତ
ସବୁଦିନ ଯିବା ଆସିବା କରୁଛନ୍?
ପାଇଯିବ ହଁ।
ସକାଳୁ କେତେବେଳେ ଯାଉଚନ୍ତି?
ସକାଳୁ ନଅଟାରେ ଆସୁଛି ପାଞ୍ଚଟାରେ ଯାଉଚି।
ନଅଟାରେ ଯାଉଛନ୍ତି ପାଞ୍ଚଟା ଆସୁଛନ୍ତି।
ହଁ।
ଆଜି ବୋହୁତ୍ ଲେ ଡେରି ହେଇ ଗଲାଣି ନା କଣ?
ହୁଁ ଟିକେ କାମ ରହିଆଇଥିଲା।
ହଉ ଠିକ୍ ଅଛି ମୁଁ ରଖୁଛି ମୋର କାମ ଅଛି ଆଉ।
ଠିକ୍ ଅଛି।